କରୁଛ।
ହେଲୋ
ହଁ ହଁ ଶୁଣାଗଲା, ହଁ ଶୁଣାଯାଉଛି ବା।
ଚନ୍ଦପୁର
ଏଇଠି ବସିଥିଲି ଆଉ। ବସିଥିଲେ।
ବର୍ଷା ହେଉଛି।
ହଁ। ତ ମୋ ଆଡ଼େ ନେଟୱାର୍କ ପ୍ରୋ -ପ୍ରୋବ୍ଲେମ ହେଉଛି କି।
ନାଇଁ ନାଇଁ ମୁଁତେ ଆପଣଙ୍କୁ କଣ ଶୁଣାଉଛି ଆପଣଙ୍କୁ- ଶୁଣ
ଶୁଣା ଯାଉନି ତ ଠିକ ରେ।
କରୁଛତା
ହଁ ଥ ଏଇଠି ଥରେ ଥରେ ଭଲ ଶୁଣା ଯାଉଛି।
ହେଲୋ ଶୁଣା ଯାଉଛି ମୋର କଥା।
ହଁ ଶୁଣା ଯାଉଛି ତ। ଆଜି କଣ ରୋଷେଇ କରିଥିଲ। ହଁ ବର୍ଷା ଚାଲିଛିବା।
ବର୍ଷା ଚାଲିଛି।
ହଁ ହଁ।
ଆଜି କଣ ରୋଷେଇ ରୋଷେଇ କଣ କରିଥିଲେ। ହେଲୋ।
ହଁ ମୁଁ କହିଲି ଆମର ଭୋଗ ଆସିଥିଲା ମନ୍ଦିରରୁ।
ଭୋଗ ଆସିଥିଲା
ଆପଣ କଣ କରଥିଲେ।
ଆମର ଆଜି ଭାତ ଡାଲମା କଲରା ଛାଣିଥିଲି। ବାଇଗଣ ଟିକେ ତାକୁ ଛାଣିଥିଲି ଆଉ କାକୁଡି ଏମିତି
ଅଁ ହୋ ଅ ରାତିରେ କଣ କରିବେ?
ଆଜି ରୁଟି ହବ ରୁଟି, ଆଳୁ ପୋଟଳ ତରକାରୀ କରିବି।
ହଁ ବର୍ଷା ହୋଉଚି ତ। ବର୍ଷା ଚାଲିଚି ଆଉ କଣ ଭାତ ଖାଇବା? ଆଉ କୁଆଡେ ବୁଲିବାକୁ ଯାଇଥିଲେ?
ଆମେ ଯାଇଥିଲୁ ଦାର୍ଜିଲିଂ ଯାଇଥିଲୁ।
ଓହୋ। ଆଉ କୁଆଡ଼େ ଯାଇଥିଲେ?
ଦାର୍ଜିଲିଂ, ଗ୍ୟାଟକ, କୋଲକାତା।
ଓ ବହୁତ ଜାଗା ଦେଖିକି ଆସିଚନି ଆଉ।
ଏଇ ଦା
ଆଉ କଣ? ପିଠା ସବୁ ଜାଣିଚୁ କଣ ପିଠା?
ହଁ ହଁ। ଆ ଦଶହରା ଦଶ ଦେଖି ଆସବାବ ଦଶ ଦଶରା ଏଇ- ଦଶହରା ଟିକେ ଦଶହରା।
ହଁ ଆପଣ କୋଉଠି ରହୁଚନ୍ତି ଏବେ?
ଆମେ ଏଇ ଭୁବନେଶ୍ୱରରେ ରହୁଚୁ।
ଭୁବନେଶ୍ୱର କୋଉଠି?
ଆମେ ଏଇ ବରମୁଣ୍ଡା ତମେ?
ଆମର୍ ସୌଭାଗ୍ୟ ନ
ଓ ସୌଭାଗ୍ୟ ନଗର ଏଇ ପାଖରେ ତ ତାହେଲେ
ହଁ।
ହଁ ଆମେ ତ ସେଇ ଏରିଆ ରେ ଥିଲୁ ସୌଭାଗ୍ୟ ନଗରରେ। ଏଇ ଘର ତାଙ୍କର ବିକ୍ରି ହେଲା ସେଇଟି ରହିଥିଲୁ ବହୁତ ବର୍ଷ ହେଲା।
ଓ ହୋ ହୋ।
ଏବେ ଅଛୁ ଶତାଦ୍ଦିନଗର।
ହଁ ଏଇ ପାଖରେ ତାହେଲେ ଶତାବ୍ଦୀ ନଗରେ।
ହଁ ପାଖରେ ପୁରା।
ଯେମିତିସାଙ୍ଗ ହେରିକା ସମସ୍ତେ ରହୁଚନ୍ତି ପ୍ରାୟେ ସବୁ।
ହଁ ପାଖରେ।
କଣ କଣ ପିଠା ଜାଣିଚନ୍ତି ଆପଣ ବହୁତ ଜାଣିଥିବେ।
କଣ କହିଲେ?
ସବୁ ପି
ହଁ ପିଠା ମୁଁ ସବୁ ଜାଣିଛି। ଆମର ପରିବା ସବୁ ଆସୁଚି କୋଉଠି କହିଲ ଅଜୁ ଦୋକାନ।
ଓହୋ ନା ଆମର ଏକ ନମ୍ବରରୁୁ ଆଣନ୍ତି ସାଶୁ ଶଶୁର ହେରିକା।
ଓହୋ ଆମର କଣ କି ଏଇଠୁ ଆଣୁଚନ୍ତି ତ ଯେ ସବୁବେଳେ ଏଇ ଶୌଭାଗ୍ୟନଗର ଥିଲୁ ସେଇଟୁ ଦୋକାନ ତାଙ୍କରଚିହ୍ନା ସେଇଟୁ ଆଣୁଚୁନ୍ତି ଆଉ।
ସବୁ ରେଟରେ ସବୁ ଆମ ଅଧିକ ଅଧିକ ଟିକେ କିଣା ହୁଏ ତ ସବୁ ରେଟ୍ କଢେଇଗିରିକିସେଲଫଟା ଦେଲା ଯେ ଏମିତି ଥରେ ମାର୍କେଟ ରୁ ଅଣା ହେଲା ଯେମିତି ଅଁ ଟିକେ କମ ନେଲା ସବୁ ସବୁବେଳେ ମାର୍କେଟ ରୁ ଆଣୁଛୁ।
ଅଁ ମାର୍କେଟରେ ତ ଟିକେ କମ କମ ପଡିବ।
ମୋର ଅଧିକ ଉପ ଅଧିକ
ଆଁ ଏଇଠୁ ସେଟିକେ ଅଧିକା ନଉଛନ୍। ଅଧିକା ଯାହେଲେ ମାର୍କେଟ ଏଇଠିକି ଛାଡ଼ିବ।
ହଁବା
କିନ୍ତୁ ଭଲ ପରିବା ଆଙ୍କରଯେ ଭଲ ପରିବା।
ହଁ ଭଲ।
ଭଲ ପରିବା ତାଙ୍କର ଏଇଠୁତ ସବୁବେଳେ ନେଇ ଆସୁଚନ୍ତି। ସେଇଠି ଥିଲାବେଳେ ସେଇଠୁ ଆଣନ୍ତି ଏବେ ଏଇଠିବି ସତାବ୍ଦୀନଗ ରହିଲାଦିନଠୁ ଏଇଠିବି ସେଇଠି ଏକା ଆଣୁଚନ୍ତି।
ତମ ଶୁବୁନି ଭଲକି।
ସେଇ କା
କଁ କହିଲେ? ହାଲୋ।
ମୁଁକହିଲି ଆପଣପରିବା ଆଣନ୍ତି?
ନା ସିଏ ଭାଇନା ଆଣନ୍ତି। ଭାଇନା ସବୁବେଳେ ନିଯେ ସିଏ ଆଣନ୍ତି ମୁଁ ଯାଏନି।
ଓହୋ
ହଁ ସେସନ୍ଧ୍ୟା ବେଳେ ସବୁବେଳେ ଆଣନ୍ତି।
ହଁ ପିଠା ମୁଁ ସବୁ ଜାଣିଚି କାକେରା ବରା ଇଟିଲି ମଣ୍ଡା
ଓହୋ ମୁବି ମାନେ ଶା
ସବୁ ପିଠା ଜାଣିଚି ପୋଡ଼ ପିଠା
ଆଉ ମମିବି ଭଲ ଭଲ ପିଠା କରନ୍ତି।
ହଁ।
ହୁଁ ସାଉ ଶାଶୁ ଶାଶୁ।
ହଁ ହଁ।
ଆମର ଶାଶୁ ଶ୍ୱଶୁର ଶାଶୁ ଶଶୁର ଗାଁରେ ଅଛନ୍ତି ଆମେ ଏଇଠି ରହିଚୁ ଆଉ।
ଆମ ଗାଁ ନୟାଗଡ଼ ଯାଇକି। ତମର କୋଉପଟେ ଗାଁ?
ମୋରତ ବାପଘର ନୟାଗଡ଼।
ନୟାଗଡ଼ ଆମରତ ନୂଆଗାଁ।
ଓ ଆମରସେ ଶରଣକୁଡ଼ୁ ଆଡ଼େ ଗଡ଼ି ପଡ଼ା।
ଓ ହଁ ହଁ ଶରଣକୁଳୁ ହଁ ମୁଁ ଯାଇଚି ବୋଡ଼ ବାନ୍ଥରେ।
ମୁଁ ଏପଟେ
ହଁ ଆମର ଯେଉ ନୟାଗଡ଼ ନୂଆ ଗାଁତ।
ମୟୂପୁର ସମ୍ପଡ଼ା ଏଇଗୁଡ଼ା ଜାଣିଚନ୍ତି ଦଶପଲ୍ଲା ଜାଣିଚ।
ଆମର
ହଁ ସେଇ ରସପୋଲା ଲାଇନିତ ନୂଆ ଗାଁ କହିଲେ ଆମର ସେ ନୂଆଗାଁ ସେ ଟାଉନ୍ ଟା
ଆମର ବ
ଆଉ ଏବେ ଯାଇଥିଲି ରଥଯାତ୍ରା କୁ
ନାଇଁ
ଗହଳି ତ ପ୍ରବଳ।
ହଁ ହୋ ସ୍ନାନ ଯାତ୍ରା ନାଇଁ
ହଁ ହଁ ସ୍ନାନ ଯାତ ହ ଚକୁଟି ବେ
ହଁ ମୁଁ ବାହାଘର ଫାଷ୍ଟ ବର୍ଷ ଯାଇଥିଲୁ କୁଦା କୁଦି କରିଦେଲେ ଆଉ ଯାଇନୁ।
ଫାଷ୍ଟ ବର୍ଷ ଯାଇଥିଲେ।
ବାହାଘର ତ
ଓ ନାଇଁ ମୁଁ ଏଇଥିରେ ବହୁତ ହି ଗଡି ତ ମୁଁ ତ ଏଇ ମାନେ ଫାଙ୍କା ଟାଇମ ଥରେ ଯାଇକି ବି ଦଳା ଚକଟା କରିଦଉଛନ୍ତି।
ହଁ ଆଉ ଏବେ ମୁଁ ଦି ମାସ ତଳେ ଯାଇଥିଲି ମନ୍ଦିରକୁ ମୋ ଝିଅ କୁ ହେଇଥିଲା କେତେ? ବର୍ଷେ ହେଇ ନଥିଲା ଯେ, ଲାଇନରେ
ହଁ ଲାଇନ ବି ତ ଏତେ ଛିଡ଼ା ହବ କୁହନି। ଆମେ ସେଥିରେ ଟିକେ ଖରା ହେଇଥିଲା ଯାଇଥିଲୁ ଲାଇନ ରେ ଛିଡ଼ା ହେଇକା କୁହନି ପ୍ରବଳ ମାନେ ଖରା ପ୍ରବଳ ଟାଣ।
ଗହଳି ମାନେ ମନ୍ଦିର ଭିତରେ ବେଶୀ ଦଳାଜପଟା କ ବୋତେ ଚିପା ଚିପି ହେଇଯାଉଛି।
ସେଇ ମନ୍ଦିର ଭିତରେ ହିଁ ମୋର ଆନି ଗୋଟେ ଗୋଡ଼ର ମୁଦି ଟେ ବି ମାନେ ଚକଟି ଦେଲେ।
ସେ
ଯାହା ଲାଇନ ରେ ଛିଡା ହବ ସେଇ ମନ୍ଦିର ଭିତରେ ବି ଚକଟି ଦଉଛନ୍ତି।
ସେଠି ଯୋଉ ମାନେ ଯାଉଛନ୍ତି ସେଠି ମାନେ କାହା ଜୀବନ ପଡ ଖରାପ।
ତମ ଝିଅ କେତେ ବର୍ଷ ହେଲା?
ଯିବାକୁ ବର୍ଷେ ଚାରି ମାସ
ଆଉ ନାଇଁ ପ୍ରବଳ ଗହଳି।
ହଁ ନେଲିନି ସେଥିପାଇଁ ତାକୁ ଭିତରକୁ।
ନା ନାଇ ଏ ଛୋଟ ଛୁଆକୁ ନିଜେ ତ ଗଲାକୁ ମାନେ ବହୁତ କଷ୍ଟ
ରାତିରେ ବି ଗହଳି ରହୁଛି। ସମସ୍ତେ ଭାବୁଛନ୍ତି ନା ରାତିରେ ଫାଙ୍କା ଥିବ ପଳଉଛନ୍ତି ରାତିରେ ବି ଚାରି ପାଞ୍ଚ ଖଣ୍ଡା ପାଇଁ
ଆଉ ରାତିରେ ବି ଗହଳି ହଉଛି?
ଏବେ ରାତିରେ ମୋ ମାମା ହରକା ଦିନେ ବାରଟାରେ ପହଞ୍ଚିଲେ ଯେ ଅ
ସବୁବେଳେ ସବୁବେଳେ ସେଇଠି ଗହଳି ମ।
ଆଗରୁ ନଥିଲା ଏବେ ବେଶୀ ଗହଳି ହଉଛି।
ଏବେ ଚାରିଆଡେ ବାହାର ଲୋକ ଆସୁଛନ୍ତି ଏଠୀ
ନୁହେଁ ଏପଟେ
ହଁ ବାହାର ଲୋକ ବାହାର ଲୋକ ଆସୁଛନ୍ତି ସେଇଠି ଭଡ଼ା ରହୁଛନ୍ତି।
ଦୂରରୁ ସୁଭଦ୍ରା ଦେଖା ଯାଉଛନ୍ତି ଜଗନ୍ନାଥ ଅଧା ବଳଭଦ୍ର ଅଧା ଦେଖା ଯାଉଛନ୍ତି।
ହଁ ବା ପୁରା ତ ମୁଁ ଯାଇଥିଲି ପୁରା ଠିକ ସେ ଦେଖି ହେଲାନି।
ଏବା ଭଲସେ ମାନେ ସାଇ ରେ କଣ ହୁଅନ୍ତା ସେ କି ହୁଅନ୍ତା କିଛି ହଉନି।
ଯେମିତି ଲାଇନ ରେ ଯାଉଛୁନି ଏକାଳ ସେଠ ମାନେ ଟୋଟାଲେ ମାନେ ଛାଡ଼ି ଦଉଛି ଆଉ।
ହୁଁ
ମାନେ ଭଲସ ଦେଖି ପାଇଲୁନୁ ଆ ଗୋଟେ ଥର ଯାଇଥିଲୁ। ଆଉ ଗୋଟେ ଥର ବି ଯାଇଥିଲୁ ସେ ଏମିତି ଗହଳି।
ସେଟା ବା ଭିତରହୁ ଭିତର
କଣ୍ଟିଲ ଯାଇଥିଲ କେତେବେଳେ?
ହଁ କଣ୍ଟିଲୋ ମୁଁ ଯାଇଛି। ହଁ, ନୀଳମାଧବ ଯାଇଛି।
ହଁ, ଆମ ଗାଁ ସେପଟ ତ ଆଉ।
ମୋ ଢ଼ୋଲ ମରା
ଡୋଲମରା ଜାଣିଛି?
ମାଉସୀ ଘର ଅଛନ୍ତି ଜଣେ। ଆମର ସବୁ ନୟାଗଡ ଭିତରେ।
ହଁ, ଢୋଲମରା ମୁ ଜାଣିଛି ଆମର ଜଣେ ମାଉସୀ ବି ଅଛନ୍ତି।
ମୋର ବି ସେ ମାଉଶି ଆଛନ୍ତି ଢୋଲମରା ରେ ଜଣେ।
ଡୋଲ ମରା, ଏଇ ବାଦ ଭୂଇଁ ସେ ସେଠି ସବୁ ପାଖାପାଖି ଆଉ। ଏଠି ନିଜ ଘର ନା ଭଡା, ଭଡା ଅଛନ୍ତି?
ନାଇଁ ନିଜ ଘର ଅଛି। ଘର ନିଜର ମୋ ବାପ ଘର ବି ନିଜର ଏଇଠି।
ହଁ, ନାଇଁ ଆମେ ଭଡା ଅଛୁ ଏଠି।
ଓହୋ। ହଉ ମୁଁ ରଖୁଛି। ଆଉ ଥରେ କରୁଛି ଆଉ।
ହଁ।